ହ୍ୟାଲୋ।
ହଁ ହ୍ୟାଲୋ।
ଆ କଣ କରୁଛନ୍ତି?
ବସିଛି ଆଉ ପବନ, ବି ହେଉଛି ବାହାରକୁ ହଁ ହ୍ୟାଲୋ।
ଓହୋ ତାହେଲେ ପବନ ହଉଛି। ଟିକେ ଟିକେ ହଁ ହଁ ଶୁଭୁଛି। ଆଉ କୁଆଡେ କଣ ବୁଲ ବୁଲି ନା କେମିତି କୁଆଡେ କିଛି କରିନାହାନ୍ତି। ହ୍ୟାଲୋ।
ହେଲୋ।
ମୁଁ କଲିକ କୁଆଡେ ବୁଲା ବୁଲି କଲେଣି ନା କୁଆଡେ କରିନାହାନ୍ତି କିଛି।
ହଁ ବା ବୁଲାବୁଲି କଲେ ଯାଇଥିଲି ଟିକେ ଦର୍ଶନ କରିବା ପାଇଁ ତ।
ହୁଁ।
ତମେ ଯାଇଛ ନା ନାଇଁ କେବେ ଚକା ପାଖକୁ।
ହଁ ମୁଁ ଯାଇଥିଲି କୁହନ୍ତୁନି, ଚକାପାତ ଆମ କନ୍ଧମାଳର କହିବାକୁ ଗଲେ ଏମାନେ ଏକ ସୁ ତ ଅ ମାନେ ଯେମିତି ଜାଗା କହିପାରିବେ। ସେମିତି ଠାକୁରଙ୍କର ଦର୍ଶନ ମଧ୍ୟ କହିପାରିବେ। ଗୋଟେ ଅ ଅଲୌକିକ ଶକ୍ତି ଯେମିତି ସେଇ ରହିଛି। ଆଉ ଗୋଟେ ମାନେ ଆକର୍ଷଣୀୟ ଶକ୍ତି ମଧ୍ୟ ରହିଛି। ଯୋଉଟା କି ଲୋକମାନଙ୍କୁ ମଧ୍ୟ ଭଲ ଲାଗେ।
ହଁ ନିହାତି ନିହାତି ମତେ ତ ବହୁତ ଭଲ ଲାଗେ। ଆ ସେଠି
ହୁଁ ଯେମିତି ଆପଣ ଦେଖିଥିବେ ସେଇଠିକି ସମସ୍ତ ଗ ଛଅ। ହୁଁ ସେମିତି ଗଛ, ଆ ମନ୍ଦିର ସବୁ ଦକ୍ଷିଣ ଅଭିମୁଖୀ ହେଇକି ଅଛନ୍ତି ଆପଣ ଦେଖିବେ ନର୍ମାଲି ସବୁ ମନ୍ଦିର ଗୁଡିକ ଗଛ ଗୁଡିକ ସି ସିଧା, ସିଧା, କିନ୍ତୁ ସେଇ ଜାଗାରେ ଦକ୍ଷିଣ ମୁହାଁ ହେଇକି ବଙ୍କା ହେଇକି ଅଛନ୍ତି, ଠାକୁର ଅଛନ୍ତି, ତା ସହିତ ମନ୍ଦିର ମଧ୍ୟ ହେଇଛି, ତା ସହିତ ଗଛ ଗୁଡିକ ମଧ୍ୟ ସେଇଭଳି।
ହଁ ଟିକେ ବଙ୍କା ହେଇକି ଅଛନ୍ତି। ତାହାର
ସେଇଟା ବହୁତ ସୁନ୍ଦର ଲାଗେ।
ହଁ। ହଁ ମୁଁ ବି ଶୁଣିଥିଲି ମୋ ମାଙ୍କ ପାଖରୁ ତାର କିମ୍ବଦନ୍ତୀ ବିଷୟରେ। ଯେମିତି ପୂର୍ବରୁ ରାବଣ ପୁଣି ଉଁ ଏଇ ବାଟ ଦେଇ ଭଗବାନ ଶିବଙ୍କୁ ଶିବ ଶିବଲିଙ୍ଗ ଧରିକି ଯାଉଥିଲେ ପୁ ଏପଟେ ହେଲେ ଯାଉ ଯାଉ ପୁଣି ସନ୍ଧ୍ୟା ହେଇ ଗଲା ସି ସନ୍ଧ୍ୟା ସମୟରେ ସୂର୍ଯ୍ୟଦେବଙ୍କୁ ନିତ୍ୟକର୍ମ ସାରିକି ସୂର୍ଯ୍ୟଦେବଙ୍କୁ ସୂର୍ଯ୍ୟଙ୍କୁ ସବୁ ସୂର୍ଯ୍ୟଙ୍କୁ ପୂଜା କରନ୍ତି, ହେଲେ ସେ ପାଖରେ ଏ ପହଞ୍ଚିଲେ ଯେମିତି ଦେଖ ଦେଖିଲେ କେହି ପାଖରେ ନଥିଲେ ଗୋଟେ ଛୋଟ ବାଳ ଗଟେ ପୁଣିଥିଲା ସେଠି ଗାଈ ଚରଉଥିଲା ତାକୁ ଡାକି କି କି ରା ଆପଣ ଧରାଇ ଦେେଲେ ଶିବଲିଙ୍ଗକୁ କହିଲେ ଯେ ଏଇଟାକୁ ତଳେ ଥୋଇବନି ମୋର ନିତ୍ୟକର୍ମ ସାରିକି ଆସୁଛି ସେଠେ ମୃତଙ୍ଗ ନଦୀ ଗୋଟେ ପାଖ ପାଖରେ ଥିଲା ଶିବ ମନ୍ଦିର ପାଖରେ ଏବେ ତ ପ୍ରାୟ ବହୁତ ବତ ବର୍ଷ ହେଇଗଲାଣି ସେଟା ପଞ୍ଚି ଯାଇଛି
ନିହାତି ଯେମିତି ଆପଣ କୋଣାର୍କ ଦେଖିବେ ତା ପାଖରେ ଆପଣ ସମୁଦ୍ର ଯାଇକି ପୁରା ଚଗଲା
ହଁ ସେମିତି ସେଟା ଘୁଞ୍ଚି ଯାଇଛି କୋଉ ଯୁଗର ଘୁଞ୍ଚି ଯାଇଛି। ସମୟରେ ସେି ଯେତେବେଳେ ପଢିଛନ୍ତି ସେତେବେଳେ ରାବଣ ଯେତେବେଳେ ପଳେଇଛନ୍ତି ସେତେବେଳେ ସେ ବାଳକୋଟି ଧରିଥିଲା ତାଙ୍କୁ ବହୁତ ଓଜନ ହେଲା ଶିବଲିଙ୍ଗ। ଯେମିତି ସିଏ ଆସିବ ପୂର୍ବରୁ ଥୋଇ ଦେଇଖି ସେ ପଳେଇଛି। ସେ ବାଳକଟା କହିଦକି ଯେତେବେଳେ ପଳେଇଛି ଦେଖି କି ଦେଲା ରାବଣ ସେ ସେ ଶିବଲିଙ୍ଗଟା ତଳେ ଥୋଇ ଦେଇଛନ୍ତି। ସେଥିପାଇଁ ସେ ତାକୁ ବହୁତ ଉଠେଇବାକୁ ଚେଷ୍ଟା କରିଛନ୍ତି। ଉଠେଇବାକୁ ଚେଷ୍ଟା କରିଛନ୍ତି ଯେ ଏତେ ବି ମାନେ ବଡ଼ ପ୍ରୟୋଗ କରିକି ଉଠେଇବାକୁ ଚେଷ୍ଟା କରିଛନ୍ତି ଠାକୁର ବଙ୍କା ହେଇଗଲେ ସିନା ଦକ୍ଷିଣା ବିମୁଖୀ ହେଇଗଲେ ସି ନା ସିଏ କିନ୍ତୁ କିନ୍ତୁ ଉଠିଲେନି ସେ ସ୍ଥାନରୁ ଉଠିଲେନି ଆଉ ସେଇଠି ଯେତେବେଳେ ଉଠିଲେନି ଠାକୁର ସେଠି ସେ ନିରାଶ କି ସେଇ ଜାଗାରୁ ସେ ଫେରି ଯାଇଛି ରାବଣ ତ ଏଇଭଳିଆ କିମ୍ବଦନ୍ତୀ ସେଠି ରହିଛି ସେଠି। ସେଥିପାଇଁ ସବୁ ଦେଖିବେ ଇ ଇ ସେଠି ଯାହା ଯେମିତି ପୂର୍ବରୁ ତୁମେ କହୁଥିଲ ଘର ହେଉ ଗଛପତ୍ର ହଉ ଟିକେ ବଙ୍କା ହୋଇ ଅଛି।। ଏଇଟା ତାର କିମ୍ୱଦନ୍ତି ବୋଲି ମୁଁ ଶୁଣି ଥିଲି ହିଁ
ନିହାତି ଭାବେ ବହୁତ ସୁନ୍ଦର ମାନେ ପୌରାଣିକ କଥା ମାନେ କିମ୍ବଦନ୍ତୀ ଆମର ରହିଛି। ଆ ମୁଁ ତ ଏଇଟା ଭଲରେ ଶୁନଥିଲି ଯଉଟା କି ଆପଣ ମତେ ଆଜି ଜଣେଇଲେ ତ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।। ଆ ମୁଁ ବାସ ଜାଣିଥିଲି ଏରା ପ୍ରତିକି ସେ ଜଣେ ଠାକୁର ଅଛନ୍ତି। ଆଉ ଯେମତି ଯୋଉଁମାନଙ୍କୁ ମୁଁ ତ ପ୍ରଥମେ ଗୁରୁତ୍ୱ ଦିଏ ଯେ ଆ ଠାକୁର ଆମକୁ ତ ଶୁଣିବେ ସମସ୍ତେ ନିହାତି ଯେହେତୁ ମାନେ ଏଇ ଦୁନିଆରେ ଭଲ ଅଛି ମାନେ ମନ୍ଦ ତ ଅଛି।। କିନ୍ତୁ ଯୋଉମାନେ ପ୍ରକୃତି ପ୍ରେମୀ ଥାଆନ୍ତି କି ଆପଣ ପ୍ରଥମେ ଦେଖନ୍ତୁ ସେଇଟା ଆମ ଫୁଲବାଣୀ ମାନେ ମୁଖ୍ୟ ଯୋଉଟା ଆମ ମୁଖ୍ୟ ଟାଉନ ଜିଲ୍ଲାରେ ରହିଛି। ଛି ଫଲବାଣୀ ଟାଉନ ସେଇଠୁ ପୁରା ନିହାତି ଷାଠିଏ ସତୁରୀ କିଲୋମିଟର ହେଇଯାଉଛି। ସେ ଚକାବାର ମାନେ ଆପଣ ଭାବନ୍ତୁ ସେତିକି ରାସ୍ତା ଗଲାବେଳେ ବହୁତ ଲାଗୁଛି ଯୋଉମାନେ ପ୍ରକୃତି ପ୍ରେମୀ ଅଛନ୍ତି ଯୋଉମାନେ ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ଆ ମାନେ ନିଜକୁ ନିଜର ଅ କହିବାକୁ ଗଲେ ଭୋଗ ମାନେ ଭୋଗ ବୋଲି ଭାବନ୍ତି ଯୋଉମାନେ ପ୍ରକୃତିକୁ ଦେଖିଲେ ଶାନ୍ତି ହେଇଯାଆନ୍ତି ଖୁସି ହେଇଯାଆନ୍ତି। ତ ସେମାନଙ୍କ ପାଇଁ ତ ଏଇ ଜାଗା ଟା ବହୁତ ସୁନ୍ଦର ହଁ ବହୁତୁ ହି ସୁନ୍ଦର ମାନେ ମୁଁ ବି ଭାବିନଥିଲି ମୁଁ ଯାଇଥିଲି ଗୋଟେ ଥର ବହୁତ ବିଶ୍ଵାସ କରନ୍ତୁ ମୁଁ ଭାବି ବି ନଥିଲି ଏତେ ସୁନ୍ଦର ଲାଗିବ ଜାଗା ଗୁଡିକ ମାନେ ଗଛ ବି ଦେଖିବାକୁ ସେମିତି ପୁରା ମାନେ ଗୋଟେ ଆକର୍ଷିତ ହେଇକି ଲାଗ ହୋଉଛି ନାଇଁ କିଛି ଗୋଟେ କିଛି ନୂଆ ଜିନିଷ ଯେମିତି ଅଛି ମାନେ ଆଉ କିଛିଟା ଗୋଟେ ଯେମିତି ରାମାୟଣ ଯୁଗର କଥାବାର୍ତ୍ତା ସତ୍ୟ ଯୁଗର ଆମେ କଥା ହଉଛନ୍ତି ସେଇଭଳି ଯୁଗକୁ ଆମକୁ ଫେରିଗଲା ଭଳି ଲାଗ ସେ ଗଛ ପତ୍ରର ଆକୃତି ଆଉ ମାନେ ସେଇ ତାର ଯଉ ମାନେ ପ୍ରକୃତିର ଯୋଉ ମାନେ ଶବ୍ଦ ହଉ କିମ୍ବା ତାର ସୌନ୍ଦର୍ଯ୍ୟ ହଉ କିମ୍ବା ତାର କିଛି ବି ଯୋଉମାନେ ଆମକୁ କିଛିଟା ସଙ୍କେତ ଦେଉଛନ୍ତି ସମସ୍ତେ ଟା ଆମକୁ ଏଇ କଳି ଯୁଗରୁ ସତ୍ୟ ଯୁଗକୁ ଟାଣିନୋ ଛନ୍ତି ଆଉ ମନ ବହୁତ ଶାନ୍ତି ହେଇଯାଉଛି।
ଶୀତ ଜାଗର ଜାଗର ବଳକୁ ବହୁତ ଲକ୍ଷ ଲକ୍ଷ ଭକ୍ତ ସବୁ ଆସନ୍ତି ମାନସିକ ପୂରଣ ହୁଏ ତେଣୁ ସବୁ ଶିବରାତ୍ରକୁ ବହୁତ ମାନେ ଗହଳି ସେଠି ହେଇଥାଏ ସବୁ ହଁ
ଆଜ୍ଞା ମାନେ ଶିବରାତ୍ରୀ କଣ ଅ ତାସହିତ ଆପଣ ଏବେ ଶ୍ରାବଣ ମାସ ଆସିଯିବ। ମାନେ କାଉଡିଆ ମାନେ ଯୋଉ ମାନେ ତ ମାନେ ଯୋଉମାନେ କି ଭାର ନେଇକି ଯିବେ ଜଳ ଭାର ନେଇକି ଜଳ ଲାଗି କରିବେ ଠାକୁରଙ୍କ ଉପରେ ତ ସମସ୍ତେ ସେଇଠିକୁ ହିଁ ଯାଆନ୍ତି ଆଉ ବହୁତ ତ କଷ୍ଟର ସହ ନିଷ୍ଠାର ସହିତ ତ ସେମାନେ ଅ ଠାକୁରଙ୍କ ବ୍ରତ ପାଳନ କରିଥାନ୍ତି ପୁଣି ସେଠିକୁ ଯାଆନ୍ତି ପୁଣି ମାନେ ଗୋଟେ ମଜା ଆସିଥାଏ କାହିଁକି ନା ଆପଣ ପ୍ରଥମେ ଦେଖିବେ ଯେତିକି ବାଟ ସେମାନେ ଚାଲିକି ଯିବେ ସେ ଜାଗା ଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଗଛ ଆଚ୍ଛାଦିତ। ମାନେ ଯୋଉ ଗଛ ଆଚ୍ଛାଦିତ ହେଇକି ଅଛି ବିଭିନ୍ନ ପ୍ରକାର ଗଛ ଗଛ ଦେଖିବେ ଆପଣ ଏବେ ମାର୍କେଟ ରେ ସେ ସବୁ ଗଛ ଗୁଡିକ ପାଇବେନି। କିନ୍ତୁ ସେଇଠି ଯୋଉ ଗଛ ରହିଛି ରାସ୍ତା ଟାରେ ବହୁତ ହି ଖୁସି ଲାଗୁଛି ସେ ସବୁ ନୂଆ ନୂଆ ଗଛ ଦେଖିବା ପାଇଁ ଆହୁରି ଖୁସି ଲାଗେ ନୂଆ ନୂଆ ଜଙ୍ଗଲ ମାନେ ସେ ଫଳ ମଧ୍ୟ ମିଳେ ଫୁଲ ବି ମିଳେ ମାନେ ଗୋଟେ ପ୍ରାକୃତିକ ସୌନ୍ଦର୍ଯ୍ୟ ଗୋଟେ ଉପଭୋଗ କରିବା ପାଇଁ ଗୋଟେ ଯେମିତିକି ଆମେ ଆପଣ ଦେଖନ୍ତୁ ଲୋକମାନେ ମାନେ ବାହାରକୁ ଯାଉଛନ୍ତି। ମନାଲି ଯାଉଛନ୍ତି କିମ୍ବା ମାନେ ସେପଟେ ଯୋଉ ହିମାଚଳ ପ୍ରଦେଶ ସମସ୍ତେ ଯାଆନ୍ତି ସିମ୍ଲା କଣ ସମସ୍ତେ ସେଇ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ହିଁ ଉପଭୋଗ କରିବା ପାଇଁ ଯାଆନ୍ତି। ତ ଆମ ପାଖରେ ଭାବନ୍ତୁ ଏ ସୁନ୍ଦର ଭାବରେ ପ୍ରାକୃ ଟେ ସୌନ୍ଦର୍ଯ୍ୟ ଭରପୁର ହେଇ ରହିଛି। ତ ଆମକୁ କଣ ଦରକାର ବାହାରକୁ କୁଆଡେ ଯିବା। ବାର
ନିହାତି ନିହାତି। ତ ସେଇଟା ହିଁ ତ ଏଇ ଜଙ୍ଗଲର ଯୋଉ ଜଙ୍ଗଲ ଅଛି ତାର ଶାନ୍ତି ଅନୁଭବ କରନ୍ତି ତ ସେଥିପାଇଁ ବାହାରୁ ବି ଅନେକ ଟୁରିଷ୍ଟ ବି ଆସନ୍ତି ସବୁ ବୁଲିବା ପାଇଁ। ବୁଲିବା ପାଇଁ କେବଳ କଥା ଗଛ ପତ୍ର ଦେଖିବା ପାଇଁ
ଏବେ ଯେମିତି ଦେଖୁନାହାନ୍ତି ଆମର ମାନେ କନ୍ଧମାଳ ଜିଲ୍ଲା ଏତେ ପ୍ରସିଦ୍ଧ ହେଇଗଲାଣି ଆମର ଦ୍ଵିତୀୟ କାଶ୍ମୀର ଭାବେ ମଧ୍ୟ ପରିଚିତ। ବାହାରୁ ବ ପର୍ଯ୍ୟଟକ ମାନେ ଅ କେବଳ ମାନେ ଓଡିଶା ବାହାରୁ ନୁହଁ ଭାରତ ବାହାରୁ ମଧ୍ୟ ଆସି ଥାଆନ୍ତି ମାନେ ସ ବିଦେଶୀ ପର୍ଯ୍ୟଟକ ମାନେ ଯୋଉମାନେ ମାନେ ବହୁତ ସାରା ମଜା ନିଅନ୍ତି କ ନିହାତି ମାନେ ଏଇ ସବୁ ମାନେ ଚକାପାତ ମଧ୍ୟ ଏଥିପାଇଁ ଯାଇଥାନ୍ତି ଯେ ଯେହେତୁ ଗଛ ଗଛ ଗୁଡ଼ିକ କିଭଳି ଭାବେ ମାନେ ଦକ୍ଷିଣମୁଖୀ ହେଇକିନା ଢଳିକି ରହିଛି ନିହାତି ଗୋଟେ ଆପଣ ଭାବୁନାହାଁନ୍ତି ଶୁଣିବାକୁ ମଧ୍ୟ ଗୋଟେ ଝଲ ମାନେ ଏତେ ଅତି ସୁନ୍ଦର ଝଲକ୍ ରହିଛି ଗୋଟେ ଯେ ଗଛ ତ ସିଧା ହୁଏ କେମତି ବଙ୍କା ଅଛି ପୁଣି ମନ୍ଦିର ଭିତ ଯେମିତି ବଙ୍କା ଥାଏ ସେଠାରେ ଠାକୁର ମାନେ ବି ଦକ୍ଷିଣାଭିମୁଖି ହେଇକିନା ସମସ୍ତେ ପୂଜା ପାଆନ୍ତି। ସତରେ ମାନେ ଲୁ ମାନେ ଗୋଟେ ପରମ୍ପରା ଆମର ଭାରି ନିଆରା। ଖାଲି ସେତିକି ନୁହେଁ ଆମର ଆଦିବାସୀ ଲୋକମାନେ ରହିଛନ୍ତି। ଯୋଉମାନେ କି ସେଇଠୁ ମଧ୍ୟ ପେଟ ପାଟ ପାଟଣା ମାନେ ତାଙ୍କର ମଧ୍ୟ ଜୀବିକା ନିର୍ବାହ କରି ଥାନ୍ତି। କିଛିଟା କରି ଯୋଉମାନେ କି ସେଇଥିରୁ ସେଇଥିରୁ ନିଜର ପେଟ ପୋଷିଥାନ୍ତି। ମାନେ ପର୍ଯ୍ୟଟକ ମାନେ ଆସିଲା ଦ୍ଵାରା ସେମାନଙ୍କର ମଧ୍ୟ କିଛି ରୋଜଗାର ହୋଇଥାଏ।
ନିହାତି ନିହାତି।
ଭାବରେ ଆମର ମଧ୍ୟ ଆଦିବାସୀ ସଂସ୍କୃତି ପରମ୍ପରା ମଧ୍ୟ ଆଗୁ ଆଗକୁ ବଢ଼ିଥାଇପାରେ। ଅ ଯେମିତି ଆପଣ ଦେଖନ୍ତୁ ଆପଣ ଭାବିବେ ହିଁ ନା ନାଇଁ କେବଳ ଅ ଠାକୁର ସେଇଠି ଅଛନ୍ତି। ନା ଠାକୁରଙ୍କ ସହିତ ଆମ ଆଦିବାସୀ ମାନଙ୍କର ସଂସ୍କୃତି ମଧ୍ୟ ସେଇଠି ଦିନକୁ ଦିନ
ହଁ ସେଠି ବି ନିହାତି ନିହାତି ଯୋଉ ମନ୍ଦିରକୁ ସବୁ ସବୁ ଭକ୍ତମାନେ ବି ଦର୍ଶନ କରି ଆସୁଚନ୍ତି। କି ବାହାରୁ ବି ଯଦି ଆସୁଚନ୍ତି। ବୁଲିବା ପାଇଁ ବି ସେଠି ବି ଜଙ୍ଗଲଜାତ ଜିନିଷପତ୍ର ବି ଆଦିବାସୀ ଲୋକମାନେ ବିକ୍ରି କରିଥାନ୍ତି।
ନିହା
ଏ ତ ସେଇଠୁ କିଣିକି ନିଅ ନିଅନ୍ତି ସବୁ।
ହଁ ତ ଏତେ ସୁନ୍ଦର ମାନେ ସମସ୍ତଙ୍କ ଭିତରେ ସମ୍ପର୍କ ମଧ୍ୟ ସ୍ଥାପନ ହଉଚି। ଏଥିରେ ବହୁତ ଖୁସି ଲାଗୁଛି ଆମେ ମଧ୍ୟ ଚାହିଁବା। ଯେ ଆଗକୁ କେମିତି ଏଇଭଳି ସମ୍ପର୍କ ବଜାୟ ରହିବ। କୁ ଆହୁରି ଲୋକମାନେ ଯେମ ମିତି ଆହୁରି ଅଧିକ ଆସିବେ। ନିହାତି ଭାବେ ଆଜ୍ଞା ଆପଣଙ୍କ କଥା ତଥାପି ବହୁତ ଖୁସି ଲାଗିଲା। ମୁଁ ଆଉ ଆଉ କେବେ ମୁଁ ଦର ଦରକାର ହେଲେ ଆପଣଙ୍କୁ କହିବି ରହୁଛି ଆଜ୍ଞା ଧନ୍ୟବାଦ।
ହଁ।